ହାଲୋ।
ହଁ।
ମୁଁ କହିଲି କେମିତି କଣ ଖରା ହଉଚି, ଆଉ ଏ ବର୍ଷ ଚାଷ ଫାସ କେମିତି କରାଯାଉଛି? ଆଉ ଟିକେ ପ୍ରୋସେସ ତାର କେମତି କଣ କରାହଉଚି, କହିପାରିଲେ ମୁଁ ଟିକେ ସେମତି ଆଚୁଆଲି କରନ୍ତି ଚାଷ।
ଏ ବର୍ଷ ତ ଜୋ ବହୁତ ଖରା ହଉଚି କାରଣ ବର୍ଷା ବି ଟିକେ ପାଣିପାଗ ଏତେ ନାହିଁ। ଅଳ୍ପ ବର୍ଷା ହଉଚି, ଯେତେବେଳେ ହେଲେ ବି ଅଳ୍ପ ହେଇକି ପଳଉଚି ଯୋଉଟା କି ମାଟି ଖାଲି ଟିକେ ଓଦା ହଉଚି ମାନେ ଗ ଗଛପତ୍ର ଆମର ଫସଲ କରିବାକୁ ହେଲେ ଅଧିକ ତ ମାନ ଟିକେ ପାଣି ଦରକାର ନା ସବୁ ଜିନିଷ। ତ ଆମ ଆଡେ ତ ଟିକେ ପାଣି ସୁବିଧା ଅଛି, କେନାଲ ଅଛି, ନାଳ ଅଛି କିନ୍ତୁ ତଥାପି ଟିକେ ବର୍ଷା ହେଲେ ଏସବୁ ପାଣିରେ ହେଇଗଲେ ଭଲ ଫସଲ ହୁଅନ୍ତା। ତ ଧାନ ଚାଷ ଆମର ତ ମୁଖ୍ୟତଃ ଧାନ ଚାଷ ପ୍ରାୟ ପ୍ରଧାନ। ଧାନ ପାଇଁ ତ ଖତ ପଡ଼ିକି ଉଁ ହଳ ହେଇସାରିଲାଣି କିନ୍ତୁ ପାଣି ଟିକେ ଅଧିକ ହେଲେ ବିହନ ବୁଣା ଯାଆନ୍ତା। ତ ପାଣି ଯୋଗୁଁ ଏପର୍ଯ୍ୟନ୍ତ ବିହନ କିଛି- କି ବୁଣା ହେଇନି। ରଜ ପରେ ପରେ ବୋଧେ ବର୍ଷା ଟିକେ ହେଲେ ବୁଣା ଯିବ ଆଉ ଉ ଆମର ତ ଆମ ଆଡେ ବିରି, ମୁଗ ଏସବୁ ଚାଷ ବି ହୁଏ, ହେଇବି ସାଇଲାଣି ସେସବୁ। ଆଉ ପନିପରିବା ଚାଷ ହଉଚି ଯେମତି କି ବାଇଗଣ ବୋଇତାଳୁ ଆଉ ସେସବୁ ବାରିରେ ଯଉ ବାରିରେ ବଡ଼ ଅ ଜାଗା ଅଛି ସେଇ ହଉଚି ଫସଲ ଯେମତି ଘରେ ଖାଇବା ସହିତ, ଆମର ବି ଟିକେ ମାନେ କିଛି ବିକ୍ରି ହେଇପାରୁଚି। ଆମର କିଛି ଇନକମ ବି ହେଇପାରୁଚି ସେଇ ସବୁରୁ। ଯଉଟା କି ଆମର ବାହାରେ ଆମେ କିଣା ଖାଦ୍ୟ ଖାଇଲେ ଉ ସାର ପକା ଜିନିଷ ଆସଚି, ସେଟା ସବୁ ଜିନିଷ ଫସଲ ବହୁତ ବଡ଼ ହେବା ପାଇଁ ଜଲ୍ଦି ଜଲ୍ଦି କଞ୍ଚା ଥିବ ତାକୁ ଅ ବଡ଼ କରିବା ପାଇଁ ସାର ଦେଇଦେଇକି ବହୁତ ବଡ଼ କରିକି ବିକ୍ରି କରିଦଉଚନ୍ତି। ଯଉଁଟାକ ଆଣିକି ଆମେ ଖାଇଲେ ଆମ ଦେହ ପ୍ରତି ବହୁତ ଖରାପ। ତ ସେଇଥିପାଇଁ ଆମେ ନିଜେ ଘରେ କିଛି ଲଗେଇକି ଖତ ଦ୍ଵାରା ଖାଲି ତାକୁ ବଡ କରିକି ନିଜେ ଖାଇଲେ ଦେହ ବି ଆମର ସୁସ୍ଥ ରହିବ। ଆମେ ବି ଗଛ ସହିତ ଆମେ ଟିକେ ପରିଶ୍ରମ ବି କରିପାରିବା। ଉଁ ସେଇଥିପାଇଁ ଆମର ସବୁ ଘରେ ସବୁ ଜିନିଷ ଲଗା ହଉଚି। ଖାଇଚୁ, ବିକ୍ରି ବି କରୁଚୁ। ଆଉ ତମ ଆଡେ କେମିତି କଣ ଲଗଉଚ, କେମତି କଣ କରୁଚ, ମତେ କିଛି ଟିକେ କୁହ।
ଆମର ଏଇ ବ, ଆମର ଏଇ ବର୍ଷ ଗଛ ଗଛ ଅଧିକ ପରିମାଣରେ ଲଗାହଉଚି କାରଣ ଯଉ ଖରା ହଉଚି, ଯଉ ଲୋକମାନେ ହଇରାଣ ହଉଚନ୍ତି, ଯୋଉ ଗରମ ହଉଚି, ଆଉ ପାଣିର ଯଉ ସୁଅ ଧୀରେ ଧୀରେ ପାଣି- କମିଗଲାଣି ସବୁ ଜିନିଷ ଆଡେ। ସେଥିପାଇଁ ଗଛର ମାନେ କେମିତି ଗଛ ଲୋକମାନଙ୍କର ଜୀବନ ବଚାଇବ ସେ ପ୍ର ସେ ଉଦ୍ୟମ ଆମେ ଆରମ୍ଭ କରିଚୁ। ସେଥିପାଇଁ ଆମେ ବିଭିନ୍ନ ପ୍ରକାରର ରାସ୍ତା କଡ଼ରେ ହଉ କି କଉ କଉ ମେନ୍ ମେନ୍ ମେନ୍ ଜାଗାରେ ସବୁ ଆମର ଗଛ ଲଗା ହଉଚି। ଯେମିତି କିି ଲୋକମାନେ ଯିବା ଆସିବା କରିବା ସମୟରେ ସେମାନେ ସହଯୋଗ ପାଇପାରିବେ ବା ଶାନ୍ତି ମାନ ଲାଭ କରିପାରିବେ କି ଦୂର ଦୂରାନ୍ତ ଯାଉଚନ୍ତି, ଗଛ ଟିକେ ନଥିଲେ ଲୋକମାନେ ଖରାରେ ଝାରରେ ଆଜିକାଲି ଜୀବନ ମଧ୍ୟ ଚାଲି ଯାଉଚି। ସେଥିପାଇଁ ଗଛ କେମିତି ସେମାନଙ୍କର ଗୋଟିଏ ଅଙ୍ଗ ଭାବରେ କାମ କରିବ ସେଥିପାଇଁ ଲୋକମାନେ ଆମର ଏକାଠି ହେଇକି ମଜବୁତ ମାନେ ଏ-ଏ-ଏକତା ହେଇକି ଆମର ଗଛର ପ୍ରସେସ ଲଗେଇଛନ୍ତ, ଯେ କେମିତି ଗଛ ମାନେ ଉନ୍ନତତର ଆଗକୁ ଲଗେଇବି ଏବଂ ଏଇ ଗଛ ଦ୍ଵାରା ଯୋଉ ଆମର ବର୍ଷା ଚଡଚଡି ହଉଚି, ଖାଲି ବର୍ଷା ହଉନି। ସେଥିପାଇଁ ଯେମିତି କମ ପରିମାଣ ଏଇ ଚଡଚଢି ଘଡ଼ଘଡ଼ି ହଉଚି, ତାହା କମ ପରିମାଣରେ ହବ ସେ ସେଥିପାଇଁ ଆମର ଗଛର ପ୍ରସ ମାନେ ଗଛ ଚାଲିଚି ଲଗା। ଅଧିକ ମାତ୍ରାରେ ଗଛ ଚାଲିଚି। ତା ସହିତ ଏଇ ବର୍ଷ ଆମର ଯଉ ରଜ ଆସୁଚି ଯେ ଆମର ବିଭିନ୍ନ ପ୍ରକାରର ଯଉ ପର୍ବପର୍ବାଣୀ ଆସୁଚି ତା ଭିତରୁ ଆମର ଗୋ ବର୍ଷକରେ ଥରେ ଆସେ ରଜ। ସେଥିପାଇଁ ଆମର ଯେ ପ୍ରତ୍ୟେକ ସବୁ ଗାଁ ଗାଉଁଲି ଜାଗାରେ ଅ କେମିତି କଣ ଦୋଳି, ଦୋଳି ହବ ସେଥିପାଇଁ ସବୁ ପିଲାମାନେ ଆମର ଏକଜୁଟ ହେଇଚନ୍ତି, ତ ସେମାନେ ହଁ। ମୁଁ ଏବେ ରଜ ଉତ୍ସବ ଗୋଟେ ଆଲୋଚନା କରୁଚନ୍ତି, ଯେ ଆମେ ରଜ ଉତ୍ସବ କରିବୁ। ଆଉ କେମିତି ତାର କଉ କୋଉ ଜାଗାରେ କେମିତି କଣ ସବୁ କାମ ହବ, ସେଥିପାଇଁ ସବୁ ଏକାଠି ହେଇଚନ୍ତି। କଉ ଜିନିଷ କଉଠିକି ଲାଗିବ ଆଉ କେମିତି କଉ ଜିନିଷଟା କଲେ ଅଧିକ ଭଲ ହେଇପାରିବ ଲୋକମାନେ ଏଠିକି ଆ ଦେଖି ଆସିବେ ଯେ, ହଁ ଏଇଟା ଗୋଟେ ମହୋତ୍ସବ ଭାବରେ କରାଯାଉଛି। ସେଥିପାଇଁ ଆମର ବିଭିନ୍ନ ପ୍ରକାର ପିଠା ହଉ ଯେମିତି ଏଣ୍ଡୁରି କି ଆରିସା ନହେଲେ ସୁଜି କାକରା, ପୋଡ଼ ପିଠା। ପାନ, ଆ ଆଉ ଗୁଚୁପ ଏସବୁ ଜିନିଷ ମଧ୍ୟ ରଖାାଯାଇଚ। ଚି। ଆଉ ମ୍ୟୁଜିକ ଚେଆର ସବୁ ଖେଳର ପ ଜିନିଷ ମଧ୍ୟ ରହିଚି, ଯେମିତିକି ଆମର ମ୍ୟୁଜିକ୍ ଚେୟାର ହଉ କି କବାଡ଼ି ହଉ କି ଖୋ ଖୋ ଖେଳ ହଉ। ନହେଲେ ଏ ଚୋରି କଣ ଯଉ ଆ ଆହୁରି କବାଡି ଆହୁରି କଣ ନା ଏମିତି ବହୁତ ଗୁଡାଏ ଖେଳ ଅଛି ଆଉ ଗୀତ କମ୍ପିଟିସନର ମଧ୍ୟ ମାନେ ଅଛି। ମ୍ୟୁଜିକ ଚେଆରର ମଧ୍ୟ ଗୋଟେ ପ୍ରୋସେସ ରଖିଚନ୍ତି, ଯେ ପିଲାମାନେ ଅଧିକ ମାତ୍ରାରେ ଯେମିତି ଏ କମ୍ପିଟିସନ୍ କରିବେ। ସେମାନେ କରିପାରିବେ, ସେ ଜାଗାରେ ଯେ ଅଂଶଗ୍ରହଣ କରିପାରିବେ। ତା ସହିତ ଆହୁରି ଜିନିଷ ଅଛି। ଦୋଳି କେମିତି ଏ ବନା ହବ କିମିତି ଲୋକ ଏ ପିଲାମାନେ ମଜବୁତ୍ ବସି ପାରିବେ, କେମିତି ଏ ପ୍ର କୌଣସି ପ୍ରକାରର ପ୍ର ମାନେ ଅଘଟଣ ନହବ ସେଥିପାଇଁ ମଧ୍ୟ ଲୋ ପିଲାଙ୍କୁ ସେମାନେ ସଚେତନ କରିଛନ୍ତି। ଆଉ ହୁଁ ବିଭିନ୍ନ ପ୍ରକାର ଯେଉଁ ଜିନିଷ ରହିଛି ଯେମିତିକି କୌଣସି କେଉଁ ଜିନିଷଟା କଲେ ଭଲ କେଉଁ ଜିନିଷଟା କଲେ ଖରାପ ସେଟ ମଧ୍ୟ ସେ ପିଲାମାନଙ୍କୁ ବୁଝା ଯାଇଛି ଯାହା ଫଳରେ ସେମାନେ ଜାଣିପାରିବେ ଯେ କେମିତି ଦୋଳି ଖେଳିବା ଉଚିତ କୋଉ ମାନେ ଖେଳିବା ଦ୍ଵାରା ସେମାନେ କୋଉ କୋଉ ଜିନିଷ କୁ ମାନେ ନଜର ଦେବା ଉଚିତ୍। ସେ ମା ବୁଝା ହେଇଛି ପିଲାଙ୍କୁ ଯାହା ଫଳରେ ଆଗୃତିରେ ସତର୍କ ରହିଛି ଯେ କୌଣସି ଅଘଟଣା ଯେମିତି ନ ହୁଏ। ତା ସହିତ ଆମର ପିଲାମାନେ ବିଭିନ୍ନ ପ୍ରକାର ଡ୍ରେସ ଯେମିତି ବିଭିନ୍ନ କୁର୍ତ୍ତିୀ ହଉ, କି ସାର୍ଟ ହଉ, ଜିନ୍ସ ହଉ, କି ଯାହା ହଉ ସବୁ ମାନେ କିଣିକି ରଖିଛନ୍ତି। ପିନ୍ଧିବା ପାଇଁ ରଜ ଆମର ତିନି ଦିନ କରି ମାନେ କରିକି ପିନ୍ଧିବା ପାଇଁ ତା ସହିତ ଭୋଜିର ମଧ୍ୟ ଆମର ଅ ମାନେ ଇଏ ରହିଛି ଯେମିତି କି ଏ ଅଧିକ ମାନେ ଖୁସି ରହିପାରିବେ ଯେ ପିଲାମାନେ ହଁ ଖୁସି ହେଇପାରିବେ ବର୍ଷକତ ଥରେ ହୁଏ। ସେ ଅଧିକ ଯେମିତି ଖୁସି ହେଇପାରିବେ ସେଥିପାଇଁ ମଧ୍ୟେ ଭୋଜିର ଆଇଟମ ରଖାଯାଇଛି। ଆ ପିଲାମାନେ ଯେମିତି କିି ଉଁ ଅଧିକ ଯାତ୍ରାରେ କୌଣସି ଜିନିଷ ଟିକେ ଆମର ଯେଉଁ ରହିଛି ଖେଳ ପ୍ରତିଯୋଗିତା ସେଥିରେ ଅଧିକ ମାତ୍ରାରେ ଯେମତି ପାର୍ଟିସିପେଟ୍ ହେବ ସେଥିପାଇଁ ଆମର ବୋଜିର ଆୟୋଜନ ମଧ୍ୟ କରାଯାଇଛି। ଆଉ ତୁମର ଏ ବର୍ଷ ରଜର କଣ କଣ ସବୁ ଜିନିଷ ରହିଛି ଯାହା ଫଳରେ ଆମେ ମଧ୍ୟ ଜାଣିକି ଆହୁରି ଭବିଷ୍ୟତକୁୁ ଆହୁରି ସେ ଜିନିଷକୁ ଅବଲମ୍ବନ କରିବୁ ଯାହା ଫରେ ସେଇ ଜିନିଷ ଟାକୁ ଆମେ ବ୍ୟବହାର କରିପାରିବୁ।
ଭଲ କଥା କାରଣ ଆଗରୁ ଥିଲା ଟିକେ ପର୍ବପର୍ବାଣି ଲୋକ ଇମ୍ପୋର୍ଟାଣ୍ଟ ଦେଉଥିଲେ। ମାନେ ଯେକୌଣସି ପର୍ବଟା ହେଲେ ଘରେ ପାଳନ କରାଯାଉଥିଲା ମାନେ ଆଗରୁ ଏବେ ଟିକେ ଲୋପ ପାଇପ ଆସିଲାଣି କାରଣ ଏବେକାର ଛୁଆମାନୋନେ ଟିକେ ଅଧିକ ମୋବାଇଲ ମାନେ ଘରେ ବସିବା ସବୁ ଷ୍ଟ୍ରେସ୍ ନେଉଛନ୍ତି। କିନ୍ତୁ ଆଗରୁ ଯେମିତି ସବୁ ପର୍ବପର୍ବାଣିରେ ଘରେ ପିଠା ପଣା ସମସ୍ତେ ଆସିବେ ଘରକୁ ଗୋଟେ ମଜା କରିବେ ସେମିତି ସବୁ ଏବେ ଟିକେ ଟିକେ ଲୋପ ପାଇ ଆସିଲାଣି ତ ସମସ୍ତେ ସେଇଥିପାଇଁ ଟିକେ ଟିକେ ସମସ୍ତେ ମିଶ ମିଶିକି ଗୋଟେ ଜିନିଷକୁ ଆଗକୁ ନେଲେ ଯେମିତି ଏବେ ଗାଁ ଗାଁରେ ମହୋତ୍ସବ ମିଶିକି ଗାଁ ଲୋକ ଟିକଏ କରୁଛନ୍ତି। ସେମିତି ହେଲେ ବି ଭଲ କଥା କାରଣ ଛୁଆ ସବୁ ଭୁଲିଗଲେଣି ପର୍ବପର୍ବାଣୀ ଉ ଆଗରୁ ପିଠା ପଣା ସବୁ ଏବେ କଣ ସବୁ କିଣି ଆଣୁଛନ୍ତି ଖାଇଦବା ମୋବାଇଲ ଦେଖିବା ଘରେ ବସି ମୋବାଇଲ ୟୁଜ୍ କରୁଛନ୍ତି ବେଶୀ। କିନ୍ତୁ ସେ ସବୁ ଭଲ ନୁହେଁ କାରଣ ଆମେ ବି ଆମେ ଓଡିଆ ନା ସବୁ ପର୍ବପର୍ବାଣିୀ ଜାଣିବା କଥା ତାକୁ ବର୍ଷକୁ ଥ ଯାହାବି ଯୋଉ ଗୋଟେ ପର୍ବ ଆସୁଛି ତାକୁ କେମିତି ପାଳନ କରାଯାଏ। ଜାଣିବା କଥା ସେଥିରେ କଣ ହୁଏ ଆମେ ଜାଣିବା କଥା ଏବେ ଏବେକାର ଛୁଆ ଟିକେ ବୁଲି ବୁଲି ଗଲେଣିି ତ ସେଇଥିପାଇଁ ସବୁ ମିଶିକି ସମସ୍ତ ଲୋକ ସବୁ କଥା ମାନେ ଏକାଠି ହେଇକି ଯେମିତି ମହୋତ୍ସବ ଗୋଟେ ଏକାଠି ହେଇ କରିଲାଠୁ ଗାଁ ଲୋକ କଣ ଛୁଆ ହଉ ବଡ଼ ହଉ ସମସ୍ତେ ଜାଣୁଛନ୍ତି ଗାଁରେ କିଛି ହଉଛି ବୋଲି ଆସିକି ଏକାଠି ରହିକି ମାନେ ତାକୁ ଉପଭୋଗ କରୁଛନ୍ତି ତ ଉ ରଜରେ ଦୋଳି ଖେଳ ଯାଏ ବୋଲି ଜାଣୁଛନ୍ତି କି ଗୋଟେ ମିଶିକି ସାଙ୍ଗସଥି ବୁଲୁଛନ୍ତି। ସମସ୍ତେ ସମସ୍ତଙ୍କୁ ପରିଚିତ ହଉଛନ୍ତି। ସେଇଟା ଗୋଟେ ଭଲ କଥା। ଏ ରଜ ବୋଲି ନୁହେଁ ଯେକୌଣସି ଦୀପାବଳି ହଉ କି ହୋଲି ହେଲା କି ଯେ କୌଣସି ପର୍ବ ବି ହେଲା ଏମିତି ସବୁ ମିଶିକି ଗଲେ ବହୁତ ଭଲ କାରଣ ଆଜିକାଲି ଛୁଆ ଜାଣି ପାରୁନାହାନ୍ତି ଧର କୋଉ ପର୍ବରେ କଣ ଯେମିତି ରଜରେ ଦୋଳି ଖେଳାଯାଏ। କି ବହୁତ ବିଭିନ୍ନ ପ୍ରକାର ପିଠା କରାଯାଏ ଉ ସେ ସବୁ ଜାଣିବେ ଆଉ କି ହୋଲି ହେଲା ଆ ଗୋଟେ ସମସ୍ତେ ମିଶିକି ଅବିର ଖେଳ ହେଲା ଖେଳିବେ କି ଦୀପାବଳି ହେଲା ସବୁ ମିଶିକି ଘରେ ଦୀପ ଜାଳିବେ ଗୋଟେ ନୂଆ ନୂଆ ସବୁ ଜିନିଷ ଏଇ ସବୁ ଛୁଆ ଏବେକାର ଛୁଆ ସବୁ ଭୁଲିଗଲେଣି ତ ସେଇଟାକୁ ମିଶିକି ଆମେ ଏକାଠି ହେଇକି ସବୁବେଳେ କଲେ ସବୁ ଜିନିଷ ଜାଣିବେ। ଆଉ ଆମ ଆଡେ ତ ସବୁ ପର୍ବ ମାନେ ଅଧିକ ବଡ଼ ନହେଲେ ବି ଅଳ୍ପ ଅଳ୍ପ ଆକାରରେ ସବୁ ପର୍ବକୁ ଉପଭୋଗ କରୁଛନ୍ତି ସବୁ ଲୋକ ମିଶିକି। ଏବେ ତ ଆଗକୁ ବି ରଥଯାତ୍ରା ଆସୁଛି ଆମ ଗାଁରେ ମାନେ ଜଗନ୍ନାଥ ଠାକୁର ବି ଅଛନ୍ତି ରଥ ବି ତିଆରି ହେଉଛି। ପ୍ରତିବର୍ଷ ରଥଯାତ୍ରା ବି ହେଉଛି ବେଶୀ ବଡ଼ ଆକାର ହେଉନି କିନ୍ତୁ ହେଉଛି ଅଳ୍ପ ଛୋଟ ଆକାରରେଉଛେ ହଉଛନ୍ତି ସେଇଟାକୁ ଆମେ ଭାବିବା ନାହିଁ ଆମେ ସମସ୍ତିଙ୍କୁ ସବୁ ଛୁଆଙ୍କୁ ନବା ସବୁ ଯାତ୍ରା ଦେଖେଇବା ସବୁ ବିଷୟରେ ରଜ ରଥଯାତ୍ରା ସବୁ ବିଷୟରେ ସେ ସବୁ କାହିଁକି ହୁଏ କଣ ପାଇଁ ହୁଏ ସେ ସବୁ ସବୁ ଜଣେଇବା ତ ନହେଲେ ଏବେକା ଜେନେରେସନର ପିଲା ଖାଲି ମୋବାଇଲ ଦେଖିବେ ବାହାରୁ କିଣା ଖାଦ୍ୟ ଖାଇବେ ସେଇ ସବୁରେ ତାଙ୍କର ବେଶୀ ଇଏ ଯେଉଁଟାକି ଦେହ ଖରାପ ହେଇଯାଉଛି। ଅଳ୍ପ ବୟସରୁ ସବୁ ରୋଗ ମାଡ଼ି ବସୁଛି ତ ମେଡ଼ିସିନ ୟୁଜ୍ କରୁଛନ୍ତି ସେମିତି ଭଲ ଭଲ ଖାଦ୍ୟ ଖାଇବେ ତମେ ଯେମିତି କହିଲ କି ତମ ଆଡ଼େ ସବୁ ନିଜେ ସବୁ ଫସଲ ନିଜେ କରିକି ଖାଉଛ। କିଣା ଜିନିଷର ୟୁଜ ବହୁତ କମ୍ ହଉଛି ଯେମିତିକି ପରିବା ବହୁତ ପ୍ରକାର ପରିବା ପରିବା କହିଲ ଲଗା ହେଇଛି ନିଜେ ଲଗେ ଶ କଉଛ ଭଲ ନିଜେ ଲଗେଇକି ଖାଉଛ ଦେହ ପ୍ରତି ଭଲ ତ ଆମେ ଯଦି ପାରିବ ତମ ଆଡେ ଯୋଉ ଅଧିକ ପରିବା ଅଉଛି ଆମ ଆଡ଼େ କିଛି ଧରିକି ଆସିବ ଆମେ ବି ଟିକେ କିଣା ଖାଦ୍ୟରୁ ଟିକେ ମୁକ୍ତି ପାଆନ୍ତୁ ଯୋଉଟା କିି ଆମ ଦେହ ଟିକେ ସୁସ୍ଥ ରହିବ।
ନିଶ୍ଚିନ୍ତ କେମିତି କଣ ପ୍ରୋସେସ ଆମେ ତମ କଥିରେ ନେଇକି ପରିବା ପହଞ୍ଚେଇ ପାରିବୁ ସେ ପ୍ରତି ଆମେ ନିଶ୍ଚିନ୍ତ ଭାବରେ ପଦକ୍ଷେପ ନେଇପାରିବୁ। ଯେ ଆମେ ଖାଇବା ସହିତ ଆପଣ ମାନଙ୍କର କେମିତି ଉପକାର କରିପାରିବୁ ଆପଣ ମାନେ ମଧ୍ୟ ସେଇ ଯୋଉ ପନିପରିବା ଯେଉଁ ଅଛି ମାନେ ଆମେ ଆଟଲିଷ୍ଟ ଯେଉଁ ତଟକା ପନିପରିବା ସବୁ କିଣାଯାଉଛି ଯେଉଁ ସରି କରାଯାଉଛି ସେଠି ତମ ପାଖରେ କେମିତି ଆମେ ସେଲ୍ କରିପାରିବୁ ସେ ପ୍ରୋସେସ୍ ଆମେ ନିହାତି ଭାବରେ କରିପାରିବା। ଆଉ ନିହାତି ଭାବରେ ଆପଣଙ୍କ ପାଖରେ ନିହାତି ଭାବରେ ପହଞ୍ଚେଇ ପାରିବୁ।
କାଟି ଦିଅ।